ଆଜ୍ଞା ଆଜ୍ଞା।
ପ୍ରଣାମ କେମିତି ଅଛ?
ଭଲ ଅଛି ଏଟି ଆପଣ?
ଆଉ ତମ ଦେହ ପା କେମିତି ଅଛି?
ଭଲ ଅଛି ଏମତି।
ତମର ଏକ ମଝିରେ କଣ ହାର୍ଟ ପ୍ରୋବ୍ଲେମ ବାହାରିଥିଲା ବା?
ନାଇଁ ହାର୍ଟ ପ୍ରୋବ୍ଲେମ ନୁହଁ ସେଇଟା। ସେ କଣ ହେଇଥିଲା କି ମୁଁ ଯୋଉ ରହୁଥିଲି ଇ ହଷ୍ଟେଲରେ ଯୋଉ ରହୁଥିଲି ସେଠି ବାହାରେ ଯୋଉ ଖାଦ୍ୟ ପିଇବା ନା ସେଠି ନିଜେ ବି ବନେଇକି ଖାଏ ବଟ ସେ ବାହାରେ ଖାଏ ଗୋଟେବେଳି।
ତ ତ ସେତେବେଳେ ଟିକେ ଯୋଉ ବାହାର ଖାଦ୍ୟ ପାଇଁ କୋଲେଷ୍ଟ୍ରୋଲ ଟିକେ ହାଇ ହେଇଥାଇଚି ଆଉ। ବ ବୋର୍ଡର ଲାଇନ ହାଇ ତ ନୁ ବୋର୍ଡର ଲାଇନ।
ହ ହଁ ତମେ କାହିଁ ସେ ତେଲ ମେଲ ଜିନିଷ ବାହାର ଜିନିଷ ଖାଉଚ। ତମେ ଘରୁ ଚୁଡ଼ା ଆଉ ଛତୁଆ ନେଇକି ଯାଇକି ଖାଉନା।
ଚୁଡା ଛତୁଆ ତ ଆଣ୍ଟି ନେଇଯିବି। ହେଲେ ଆଣ୍ଟି ଆମର ମାନେ ଆମ ମୁଁ ଯୋଉଠି ରହୁଛି ହଷ୍ଟେଲ ପାଖରୁ ମୋ କଲେଜ ଟା ତିନି କିଲୋମିଟର ପାଖାପାଖି ହବ ତ ଆଣ୍ଟି ସେଇଟା ମୁଁ ସକାଳେ ଖାଇ ଦେଇେଇକି ପଳେଇବି କିନ୍ତୁ ଆମ ଯୋଉଟା ଲଞ୍ଚ ଟା ଖରା ବେଳ ଖାଦ୍ୟ ଟା ସେଇଟା ତ ମତେ ସେଇଠି ହୋଟ ହୋଟେଲ ରେ ଖାଇବାକୁ
କାଇ ସେଠି କଣ ମିଲ୍ ମିଳୁନି ତମକୁ ଭାତ, ଡାଲି, ଭଜା ଏଗୁଡ଼ା ସବୁ ମିଳୁନି? ତମେ ତ ଖାଲି ଚି କେନ୍, ମଟନ୍, ଅଣ୍ଡା ଏଇଆ ଖାଇବ ହେବନି ତମ ଦେହଟା ଖରାପ ହେବନି।
ନାଇଁ ଏଠି ଭାତ ଡାଲି ସେଠି ମିଳେ। କିନ୍ତୁ ସେ ଭାତ ଡାଲି ଯୋଉଠି ଯୋଉ ହୋଟେଲରେ ମିଳେ ସେ- - ସେ ହୋଟେଲରେ ଖାଇବା ଭଳିଆ ନୁହଁ। କାହିଁକି ନା ସେଟା ଟିକେ ଅଧିକା ହିଁ ଅଧିକା ଏଠି ସେଠି କେବଳ ମାନେ ବହୁତ ଖରାପ ପରିବେଶରେ ସେଠି କରନ୍ତି। ଭା ତ, ଡାଲି ଯୋ - -
ଖରାପ ପରିବେଶ ତମେ ମୋ ଝିଅ ବା ହଷ୍ଟେଲରେ ରହେ। ପାଣିଆ ଡାଲି ତା ଦିହରେ ଝିଟି ପିଟି ବି ପଡି ଯାଇଥିବେ। କେହି ଜାଣିପାରୁନଥିବେ ସେମିତିଆ ଖାଇବା ସେମାନେ ଖାଇକି - - ପଢିଆକୁ ହେଲେ ତମକୁ ସବୁ ସହିତ ତମକୁ - - ଚଳିକି ରହିଆକୁ ପଡିବ। ଆଉ ଏତେ ଖୋଜିଲେ କୁଆଡୁ ହବ।
ହଁ ଅଣ୍ଟି ଠିକ କଥା ହେଲେ ଅଣ୍ଟି ମୁଁ ସେମିତି ଖାଇପାରେନି ବୋଲି କାହିକି ନା ମୁଁ ଟିକେ ମଝରେ କେତେବେଳେ ଫ୍ରାଇଡ୍ ପ୍ରେସ ଫଇର ଖାଇ ଦିଏ ବିରିୟାନୀ ଏମିତି ଖାଇଦି - -
ଆଉ ସେ ଖାଇକିରି ଦେହ ତ ଖରାପ କରୁଚ ଆଉ କଣଟା ଲାଭ।
ଠିକ ହେଲାନି ଆଣ୍ଟି ଆଉ। ଏଥର ତ ମତେ ବୁଝିପାରିଲି ଯେ ଆଉ ଆଉ ବାହାରେ ଗଲେ ଏତେ ଖାଇବିନି ନିଜେ ହିଁ ଘରେ ବନେଇକି ଖାଇବି।
ହଁ, କିଛି ନାହିଁ ଭାତ ତମେ ଯଦି ତମ ଖାଇଆରେ ପ୍ରୋବ୍ଲେମ ହଉଚି ତମେ ଗୋଟେ - - ପ୍ରେସର କୁକର ସାଙ୍ଗରେ ନେଇଯାଅ ଭାତ ମାନେ ଭାତ ଟା କିଣି ଆଣିବ- - ଅଳ୍ପ ଟଙ୍କାରେ ମିଳିଯିବ ଡାଲି ଟା ନିଜ ହିସାବରେ ବନେଇ ଦବ ଆଉ କଣ ଗୋଟେ ଲଗେଇ ଖାଇବ। ବନେଇଦବ ନହେଲେ କିଣି ଆଣିବ ମେନ୍ ଭାତ ଡାଲିଟା ଭଲସେ ହେଇଗଲେ ଖାଦ୍ୟଟା ଖାଇ ହେଇଯାଏ।
ଆଜ୍ଞା ଆଜ୍ଞା। ମୁଁ ଆଣ୍ଟି ଏଁ। ସେଠି ଥିଲା ବ। ଳେ ଏମିତି ବି ଦେହ ମୋର ବହୁତ ଦେହ ଖରାପ ହେଲା ମୁଁ ତାପରେ କଣ କଲିି ନା ନିଜେ ଚାଉଳ କିଣିକି ନେଲି। ଡାଲି କିଣିକି ନେଲି। ପାମ୍ପଡ କିଣିକି ନେଇ ଗଲି ନିଜେ ହିଁ ବନେଇକି ଆଣ୍ଟି ଖାଇଲି ଭାତ ଡାଲି ମାନେ ତାକୁ ଡାଲ ଫା ଫ୍ରାଏ ଭଳିଆ ବନେଇଛି ଡାଲି ବନେଇକି ଆ ଆଉ କିଛି ତରକାରୀର ଆବଶ୍ୟକ ପଡେନି। ତ ଡାଲ ଫ୍ରାଏ ଭଳିଆ କରିଦେଇକି ଭାତ ଡାଲ ଫ୍ରାଏ ପାମ୍ପଡ ଆଳ ଆଳୁ ସିଝା ଥାଏ ଆଳୁ ଭର୍ତ୍ତା ଏମିତି ଲଗେଇକି ଖାଇଛି କିଛି ଦିନ ଖାଇଛି।
ହୁଁ। ଭଲ ସେଇଟା ତମେ ଯଦି ଆଗରୁ ମାନେ ପ୍ରଥମରୁ ସେଇ ଜିନିଷଟା ତମେ କରିଥାନ୍ତ ତାହେଲେ ତମର ଆଉ ଦେହ ଖରାପ ହେରିକି ଏତେ ହେଇନଥାନ୍ତା।
ହଁ ଠିକ୍ କହୁଛନ୍ତି ଆଣ୍ଟି ସେତେବେଳେ ଟିକେ ଉଁ କରିଦେଇଛି ଆଉ କଣ କହିବି ଆଉ? ସେଇ କ
ହଉ ଆଉ ଏବେ ତ ଦେହ
ଦେଖ
ତା ହେଲେ ଭଲ କି
ଏବେ ଭଲ ଅଛି ସେଇ ଟିକେ କୋଲଷ୍ଟ୍ରୋଲ ଟିକେ ବର୍ଡର ଲାଇନ୍ ରେ ଅଛି ସେଇଟା ଟିକେ କମ୍ କରିବା ପାଇଁ ଡକ୍ଟରକୁ ବି ପାଖକୁ ଯାଇଥିଲୁ ତ ଡକ୍ଟର କହିଲେ କି ଇ ସି ଜି କଲେ ଇ କୋ କଲେ ଅ ତାପରେ କହିଲେ କି ରିପୋର୍ଟ ତ ଠିକ୍ ଠାକ୍ ଆସିଲା। କିଛି ଏମିତି ବହୁତ ଇଏ ଖରାପ୍ ନାହିଁ। ଏ ଠିକ୍ ଠାକ୍ ଆସିଥିଲା ରିପୋର୍ଟ ଖାଲି ଥିଲା କି ତମର ପୋ କୋଲଷ୍ଟ୍ରୋଲ ଟା ବର୍ଡର ଲାଇନ୍ ରେ ଥିଲା।
କୋଲଷ୍ଟ୍ରୋଲ ମାନେ ଯୋଉଟା ବ୍ୟାଡ୍ କୋଲଷ୍ଟ୍ରୋଲ ଥାଏ ଆମ ବ ଡି ରେ ସେଇଟା ପା ଟିକେ ମାନେ ପୁରା ବର୍ଡର ଲାଇନ୍ ରେ ଥିଲା। ଆଉ ସବୁ ଠିକ୍ ଥିଲା ଆଉ କହିଲେ କି ମୋର ହାର୍ଟର ଏଣ୍ଡିଓରାମ ତ ବହୁତ କମ୍ ଅଛି।
ହୁଁ ତମେ ତମର ଯୋଉ ସେ ଏଣ୍ଡୁରାନ୍ସ ଯାହା କହୁଛ ସେଗୁଡା ତ ଆମେ ଏତେ କ ଥା ତ ଆମେ ତ ଏତେ ପାଠ ପଢିନୁ ଜାଣିନୁ କିନ୍ତୁ ହାର୍ଟ ହାର୍ଟ ଯୋଉଟା ତାର ତାକୁ ସେଇଟା ଠିକ୍ ରହିଲେ ତମ ଦେହର ସବୁ ଜିନିଷ ଠିକ୍ ରୁହେ କାହିଁକି ନା ସେଇଟା ହିଁ ଆଗ ମେନ୍ ଜଣଙ୍କ ହାର୍ଟ ଟା ଠିକ୍ ରହିଲେ ସ ଦେହର ସମୁଁ ଠିକ୍ ରହିବ ଆଉ ତମେ ଏକ୍ସରସାଇଜ୍ ଟିକେ ବାୟ୍ଯାମ ହେରିକା ଟିକେ କରୁନ?
କରୁଛି ଆଣ୍ଟି ବାୟ୍ଯାମ ସକାଳୁ। ଡେଲି ତ ନୁହଁ ଆଣ୍ଟି କିନ୍ତୁ କରୁଛି ଡେଲି ଭଳିଆ କରୁଛି ମାନେ ପ୍ରତି ଦି ଦିନରେ ଥରେ ଏମତି କରୁଛି ପୁଷପ ବଗେରା କରୁଛି ଉଠ ଉଠକ ବୈଠକ ଏମିତି କରୁଛି।
ଆଉ ତମେ ଇଏ ଯୋଉ ଯୋଗ ହେରିକା କରୁନ?
ହଁ ଯୋଗ ହେରିକା କରିବି କରିପାରୁନି ଅଭି ଆଣ୍ଟି ହେଲେ କରିବି ଧୀରେ ଧୀରେ କରିବି।
ଓ ହୋ ହଉ କର ତମେ ଟି ଟିକେ ମାନେ ଭଲ ଜିନିଷ ଖାଅ ଟିକେ ପନିପରିବା ଖାଅ। ଆଉ ଟିକେ କଣ କହିଲ ଏ ତେଲ ମେଲ ମ ମାଛ ମାଛ ଖାଅ ମାଛ ବୋଲେ ମାଂସ ତ ଅଣ୍ଡା ଫଣ୍ଡା ଏଗୁଡା ଟିକେ ଖାଇବା ଟିକେ ବନ୍ଦ ମାନେ ବନ୍ଦ ତ କରନି।
କମ୍ କମ୍ ଖାଇବି ଆଜ୍ଞା ଆଜ୍ଞା। ମତେ ଡକ୍ଟର ବି ଆଣ୍ଟି ସେଇଆ କହିଥିଲା କି ତମେ ମାଂସ କମ୍ ଖାଅ ଅଣ୍ଡା ଆଉ ଚିକେନ ଖାଉଛ ଯଦି ହଁ ଅଥଚ ଅଣ୍ଡାବି ଟିକେ କମ ଖାଅ ଚିକେନ ମାଛ ଖାଇପାରିବ। ଚିକେନ ମାଛରେ କିଛି ପ୍ରୋବ୍ଲେନାହିଁ ତମେ କିନ୍ତୁ ଅଣ୍ଡା ଆଉ ମଟନ ଅ ଏ ଆମର ମାଂସଟା କମ ଖାଇବାକୁ କହୁଚିମ।
ଉୁଁ।
ଆଉ ମତେ କହିଥିଲେକି?
ହଁ କଣ କହିଲେ ହଁ ସେଇଟା ସେଇଟାରେବି? ରିଫାଇନ ତେଲଟାହିଁ ଅଧିକ ଦେହ ପ୍ରତି ହାନିକାରକ ଡକ୍ଟରତ ମୂଳୁ ରୁ ମନା କରୁଛିକି ତେଲ ଫେଲ ଖାଅନି ଆଉ ଉୁଁ ଉୁଁ। ସବୁବା ଆମ ଝିଅ ମୁହଁରେ ଯେଉଁ ବ୍ରଣ ହେରିକା ସବୁ ହେଇଥିଲା ମେଞ୍ଚେ ଖଣ୍ଡେ ହୁଁ ସେ ଯାଇଁକି ଡକ୍ଟର ଦେଖେଇଥିଲା ତାକୁ କହିଲେ କିରାଗ କମ ଖାଇବାକୁ କହିଲେ ତାପରେ କହିଲେକି ତେଲ କମ ଖାଅ ଆଉ ନାଳୁଆ ଜିନିଷ କମ ଖାଅ ମାନେ ତମେ ଭାବ ସେ ତେଲଟା ସବୁ ଏଥିରେ ମାନେ ରହୁଛି କମନ ରହୁଛି ତେଲଟା ସମସ୍ତଙ୍କୁ ଡ କ୍ଟର ଖାଇବାକୁ ମନା କରୁଛି।
ଆଜ୍ଞା ତେଲଟା ଆଣ୍ଟି ଆଜିକାଲି ବହୁତ ମାରାତ୍ମକ ହେଇଗଲାଣି।
ହଁ ତେଲରେ କଣ ମହମ ଫହମ ମିଶେଇ ଦଉଛନ୍ତି ତମେ ଜାଣିପାରିବ।
ନାଇଁ ଆଣ୍ଟି।
ହଁ ତମକୁତ ଖାଲି ବରା ଦରକାର ସକାଳୁ ହଉ ହଉ ବରା ଖାଇବୁ ସିଙ୍ଗଡା ଖାଇବୁ। ହେ ରାତି ହେଲେ ସେ ମଇଦା ଖାଇବୁ ମୋମୋସ ଖାଇବୁ। ଚାଓମିିନ ଖାଇବୁ ମ୍ୟାଗି ଖାଇବୁ କିଛି ଭଲ ଜିନିଷ ଖାଇବାରେ ନାହିଁ। ଭଲ ଜିନିଷ ଖାଇଲେ ସିନା ଦେହଟା ଭଲ ରୁହନ୍ତା।
ଆ ଆଜ୍ଞା ଆଣ୍ଟି ଆପଣ ଠିକ କହିଛନ୍ତିଯେ ଆଣ୍ଟି ମୁଁ ଆପଣଙ୍କୁ ଗୋଟେ କଥା ପଚାରିବା ପୂର୍ବରୁ ମାନେ ଭାବୁଥିଲି ଆପଣଙ୍କୁ ଆପଣ କେତେ ତୁ କହିଲେଣି ହେଲେ ଆପଣ ବୋଧେ ପାର୍ଟି କରିବେ ମୁଁ ଜାଣିନି ତଥାପି ଆପଣଙ୍କୁ ପଚାରୁଛି ଆଣ୍ଟି। ଆଣ୍ଟି ଟିକିଏ ମୋମୋସର ରେସିପି ଟିକିଏ କହୁନାହାନ୍ତି। ହେଲଦି ମୋମୋସ ଆଜ୍ଞା ଆଜ୍ଞା
ମୋମୋସ ଖାଅ କିନ୍ତୁ ମଇଦାରେ କରିକି ଖାଅନି ଅଟାରେ କରିକି ଖାଅ।
ଅ ଆଣ୍ଟି ଟିକିଏ ରେସିପିଟା କହୁନାହାନ୍ତି ଅଟାରେ କେମିତି କଣ ବନାହବ?
କିଛି ନାହିଁ ଅଟାରେ ତେଲ ଦେଇଦବ ହେଲା ତେଲ ଦେଇକି ତାକୁ ଚକ କୁଡିକି ରଖିଦବ ଘୋଡେଇକି। ହେଲା ଏଇ ଘଣ୍ଟେ ଖଣ୍ଟେ ରଖିଦବା ଆଉ।
ଆଚ୍ଛା ହଉ ତାପରେ
ତାପରେ କଣ କରିବାନା ସେ ଅଟାକାମଟା ସରିଲା ହେଲା ତା ପରେ ଫାଷ୍ଟ ଆମେ ଚଟନି ବନେଇବା ମୋମସ ଚଟ ଚଟିନ ଯୋଉଟା ହେଲା।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁତ ତମେ ଯୋଉ ହିସାବରେ ରାଗ ଖାଉଥିବ ଉୁଁ। ସେ ଯୋଉ ମେୟୋନିଜ ମିଳେ ତାକୁ ଖା ତାକୁ ମାନେ ଖାଇବନି ସେଥିରେ ବହୁତ ରିଫ ଫାଇନ ତେଲ ମିଶିଥାଏ ହେଲା ଉୁଁ। ଆଉ ସେ ଯୋଉ ନନଭେଜର ଯୋଉଟା ମେୟୋନିଜ ଆସେ ସେଥିରେ କଞ୍ଚା ଅଣ୍ଡା ପକେଇ ଦେଇଥାନ୍ତି ହେଲା।
ଓହୋ।
ତ ତାକୁ ଖାଇବନି ସେ ଦେହ ପାଇଁ ଭଲ ନୁହଁ। ହେଡାକି ଦରକାରବି ନାଇଁ ତାଠୁ ଭଲ ତାଜାଗାରେ ମିଣ୍ଟି ଯୋଉ ମିଣ୍ଟି ଚଟନୀ ଖାଇଦବ ଲଙ୍କା ଆଉ ଯୋଉ କଣ ମିଳେ ସେ ଯୋଉ ମିଣ୍ଟି ପତ୍ରମ ପୁଦିନା।
ହଁ ଯୋ ପୋଦିନା ପତ୍ର ଆଜ୍ଞା, ଆଜ୍ଞା, ଆଜ୍ଞା।
ହଁ, ହଁ, ପୁଦିନା ପତ୍ର, ଲଙ୍କା ଗୋଟେ ଅଦା ତାପରେ ଟିକେ ଧନିଆ ପତ୍ର, ଲେମ୍ବୁ ଚିପୁଡିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦବ ସେଇଟା ଗୋଟେ ଗ୍ରୀନ ଚଟନୀ ହେଇଗଲା।
ଆଚ୍ଛା, ହ-ହଉ ଆଣ୍ଟି।
ହୁଁ।
ତାପରେ ଆଣ୍ଟି ଆଉ, ଆଉ, ଆଉ କୋଉ ଚଟନୀ ଅଛି ଆଣ୍ଟି?
ଲାଲ୍ ଚଟନୀ ଅଛି।
ଆଚ୍ଛା ହଁ, ହଁ ଆଣ୍ଟି, ସେଇଟା ଟିକେ କହୁ ନଥିଲେ ଲାଲ୍ ଚଟନୀ ଯୋଉଟା ରାଗ ଟିକେ ଲାଗେ। ସେଇ, ସେଇ ଚଟନୀ ଟା କେମିତି କଣ?
ଥି ତମେ ସେଟା ରାଗ ଥାଏ। ତମେ ଲଙ୍କା ଯେତିକି ତମର ମାନେ ଶୁଖିଲା ଲଙ୍କା ତିନିଟା, ଚାରିଟା କି ଦିଟା ହଉ ଆଉ ଟମାଟୋ ଦିଟା। ତାକୁ କଣ କରିବ ନା ଗରମ କରିଦବ ଯଉ ପାଣିରେ।
ଆଜ୍ଞା। ଆଚ୍ଛା, ମାନେ ସିଝା ହବ।
ତାପରେ ଟମାଟର ସବୁ ଚୋପା ଛାଡ଼ିବ ହଁ, ଚୋପା ଛାଡ଼ିଯିବ। ତାପରେ, ସେଇଠୁ ତାକୁ କଣ କରିବ ନା ଆମ, ଆ ଭିନେଗାର ଟିକେ ପକେଇଦବ ପିଆଜ, ପିଆଜ ପକେଇବନି। ପ ପକେଇଲେ ଚଳିବ ଅଦା, ଅଦା ଫାଳେ ପ ପକେଇଦବ ରସୁଣ ତିନି, ଚାରିଟା ପକେଇଦବ। ସେ ଲଙ୍କା
ଆଚ୍ଛା।
ଟମାଟୋ, ଭିନେଗାର ପକେଇ କି ଲୁଣ ପକେଇ ଗ୍ରାଇଣ୍ଡିଂ କରିଦବ, ଗ୍ରାଇଣ୍ଡିଂ କରିକି ତାକୁ ଟିକେ ଥଣ୍ଡା ଫ୍ରିଜରେ ରଖିଦବ, ହେଲା।
ଆଜ୍ଞା।
ତାପରେ ମମୋଜ୍‌ ର ଯୋଉ ଫିଲିଙ୍ଗ୍ ଟା ଯୋଉ ବନା ହୁଏ। ମୁଁ ତମକୁ ପନିର୍ ର କହିଦଉଛି। ପନିର୍ ର କଣ କରିବେ ନା ପନିର୍ କୁ ପନିର କୁ ପୁରା ସବୁ ଚୁନ୍‌ଚୁନ୍‌, ଚୁନ୍‌ଚୁନ୍‌ କରିଦବ ଗୁଣ୍ଡ, ଗୁଣ୍ଡ ଭଳିଆ।
ଆଜ୍ଞା।
ତାପରେ ପକେଇଦବ ଟିକେ ଚାଟ୍ ମସଲା ତାପରେ ଏତିକି ପକେଇଦବ ବେଶୀ କିଛି ପକେଇବା ଦରକାର ନାହିଁ। ତାକୁ ତେଲରେ ଟିକେ ଭାଜିଲେ ଭାଜିବ ନ ଭାଜିଲେ ବି ଚଳିବ। ତାପରେ ସେ ଯଉ ଅଟାକୁ ଇଏ କରିଥିବ ଛୋଟ, ଛୋଟ ଗୁଳା, ଗୁଳା କରିକି ତା ଦେହରେ ପୂରେଇକି ତାପରେ ତାକୁ ଷ୍ଟିମ୍ କରିଦେବ ଷ୍ଟିମର୍ ରେ ଆଉ। ପାଞ୍ଚ ମିନିଟ ପାଇଁ ଆଉ ପାଞ୍ଚ ଦ
ଆଚ୍ଛ, ଆଚ୍ଛା ଆଣ୍ଟି ଆମର ତ ଷ୍ଟିମର୍ ନାହିଁ ଆଣ୍ଟି।
ତମର ଷ୍ଟିମର୍ ନାହିଁ ତମ ବୋଉ ମଣ୍ଡା ପିଠା କରନ୍ତିନି? ସେଇଟା ନାହିଁ?
ଅ ସେଇଟା ତ ମଣ୍ଡା ପିଠା, ବ-ବୋଉ ବହୁତ କମ୍ ବନାଏ। କିନ୍ତୁ ଆଣ୍ଟି ଆମର ମାନେ ଧର, ଆମର ଷ୍ଟିମର୍ ନାହିଁ ତ ଆମେ ତାକୁ ଅଲଗା କେମିତି ବନେଇ ପାରିବୁ?
କିଛି ନାହିଁ ଗୋଟେ ହାଣ୍ଡି ନେଇ ଆସିବ। ହଁ ହାଣ୍ଡି ଭିତରେ ରଖିଦେବା ଗୋଟେ ତାଟିଆ ହେଲା। ପାଣି ପୁରେଇଦବ ସେ ଟାଟିଆ ଗୋଟେ କଂସା ଟାଇପ ର କି ଛୋଟ କିଛି ଥାଳିଆ ରେ ମୋମୋଜ ରଖିକି ହାଣ୍ଡି କଭର୍ କରିଦବ ସରିଲ ଆଉ କଣ?
ଆଚ୍ଛା, ଆଚ୍ଛା ଆଣ୍ଟି ହଁ ଦେଖିବା ଆଣ୍ଟି ମୁଁ ଥରେ ଚେଷ୍ଟା କରିବି ବନେଇବାକୁ‌।
ହଁ ହେଲେ ଅଟାରେ କରିବ।
ଆଜ୍ଞା, ଆଜ୍ଞା ଆଣ୍ଟି ନିଶ୍ଚିତ।
ହଉ ମୁଁ ରଖୁଚି, ଯାଉଚି କଣ ରୋଷେଇ ବାସ କରିବି।
ଆଜ୍ଞା ଆଣ୍ଟି ଆଜ୍ଞା।
ରଖୁଛି।
ଆଜ୍ଞା ଆଣ୍ଟି ଆଜ୍ଞା।